ହ୍ୟାଲୋ। ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର। ଭଲ ଅଛନ୍ତି।
ଆଉ କଣ କରୁଥିଲେ?
ହଁ ମୁଁ ଟିକେ ଖାଇ ପିଇକି ବସିଥିଲି ଆଉ କଣ? ଆପଣ କଣ କହୁଛନ୍ତି?
ମୁଁ କିଛି ନାହିଁ ଏ ବାହାରକୁ ଟିକେ ମାନେ ବାହାରିଛି ଆଉ। ଆଉ ମଧ୍ୟାହ୍ନ ଭୋଜନ କଣ କ ଖାଇଲେ?
ଭେଣ୍ଡି ଟିକେ ସାଧା ହେଇଥିଲା ସିଜା ତରକାରୀ ଆଉ ଗରମ ଭାତ ଶାଗ ଭଜା।
ହଁ ହଁ ଆଜି ସୋମବାର ଟା ନା ସାଧା।
ଆପଣ କଣ ଖାଇଲେ?
ହଁ ମୁଁ ଡାଲମା ଟିକେ ଇଏ ଆଉ ଆମର ଇଏ ଆଳୁ ଭଜା ଖାଲି ସେତିକି ଟିକେ ଖାଇଥିଲି ହଁ।
୍ଞ
ଆଉ ମାନେ କଣ କରୁଛନ୍ତି ହଁ ଭଲ ଅଛି ଆପଣ?
ହଁ ଭଲ।
ହଁ ହଁ।
ଆଉ ପାାଗ ପାଣି କିସ କାଣ ଚାଲିିଛି ତମ ଆଡ଼େ।
ତାମ ଅଞ୍ଚଳର ମାନେ ଏ ବର୍ଷା ବର୍ଷା ତ କିଛି ହଉନାହିଁ। ମାନେ ପବନ ହଉଛି ଥଣ୍ଡା ପୁରା ଜରରେ ହଉଛି ଆଉ।
ଆଜ୍ଞା କାମ
ହଁ ଏଇ ମାନେ ଏଇ ଥଣ୍ଡା ଥଣ୍ଡା ମାନେ ମୌସମ ରେ ଖାଲି ମାନେ ଗରମ ଗରମ ଜିନିଷ ଯାଙ୍କ
ହୁଁ ବନିକି ବଷା ଦିନକୁ ପାଗୁଡ଼।
ମୁଁ ତ ଟିକେ ବାହାରେ ଅଛି। ତ ଘରେ ଥିଲେ, ସେଇଟା ସବୁ ଟିକେ ହେଇଥାନ୍ତା ଆଉ।
ହୁଁ କୁହ?
ହଁ। ଆଉ ମାନେ? ତମ ଅଞ୍ଚଳର ମାନେ କଣ? ଖରା ଫରା କଣ ହଉଛି ନା, ବର୍ଷା ଫର୍ଷା କଣ କେମିତି?
ନା ଖରା ତ ହଉନି, ଚାରି ଦିନ ହେଲାଣି ଖାଲି ବର୍ଷା ଟା ପଡୁଛି ଆଉ ଆଜି ଟିକେ ସଖାଳୁ କମିଛି ବର୍ଷା ଟା ଆଉ। ନା ନା ଆଜି ଟିକେ କମିଛି। ତିନି ଦିନ ହେଲା ବର୍ଷା ହଉଥିଲି। ଆ ଟିକେ ଖୋଲା ହେଇଛି ପାଗ ଟା କିନ୍ତୁ ବର୍ଷା ହବ ଯା ରଖଛି। ମେଘ ଟା କୁହୁଡିକି ରଖିଛି ପୁରା ଅନ୍ଧାର କରିକି। ବର୍ଷା ହବ ନା କଣ କିଛି କହିହବନି, ପବନ ବି ହଉଛି।
ହଁ ପବନ ତ, ସେ ଆମଆଡେ ମଧ୍ୟ ପବନ ଖାଲି ଆଉ।
ହୁଁ ବର୍ଷା କଥା କିଛି କହି ହବନି।
ହୁଁ। ଭଲ ବର୍ଷା ତ ହେଲା ନା ଆଉ ବର୍ଷା ଦେହ ହେବ ଆଉ ମାନେ ବିଆରୀ ହବ, ତ କରେଣ୍ଟ ଫୋରେଣ୍ଟ ଏଇ ଆମ ଗାଁ ଜାଗ-ଜାଗା ଟାନା। କରେଣ୍ଟ ଫରେଣ୍ଟ ଆହୁରି ପଳେଇବ ମାନେ ହଇରାଣ ଟା ହେଇ ଯିବାକୁ ହବ ଆଉ। ହଁ
ହୁଁ।
ଆଉ ମାନେ ସନ୍ଧ୍ୟାବେଳିଆ କଉଠି ମାନେ ଯାଉଛନ୍ତି ନା କଣ? ପାର୍କ ପାର୍କ ସେମିତି ବୁଲିବା ପାଇଁ କୋଉଠି?
ବୁଲିବାକୁ ଯିବାକୁ ତ ବହୁତ ଇଛା। କିନ୍ତୁ ବସିବାଟ ତ ବହୁତ। ପ୍ରୋବ୍ଲେମ ହେଇଯାଉଛି ନା ଡିଷ୍ଟବ ଆଉ। ବର୍ଷା ଯୋଗୁ କୁଆଡେ ଯାଇ ହୋଉନି। ବୁଲା ବୁଲି କରି ହୋଉନି। ସେ ପଇସା ଟା କିି କହିଲେ ଖରା ଫରା ହେଲେ, ଟିକେ ବୁଲିବାକୁ ଯିବା କୁ
ହଁ ବର୍ଷା ଟା ତ କମି ଯାଇଛି ଆମ ଆଡେ ମଧ୍ୟ। ବ ସେ ସେଥିପାଇଁ ଟିକେ ବାହାରକୁ ଟିକେ ଆସିଯାଉଛି ଆଉ।
ହୁଁ।
ହ
ହ ହୁଁ।
ଆସ ଆମ ମାନେ ଆମ ଗାଁ। ଆମର ବୁଲିବା ପାଇଁ ତ ବହୁତ ଜାଗା ସେମିତି ଅଛି।
ଭଲ ଭଲ ସ୍ଥାନ ଗୁଡାକ ତମ ସେପଟେ ଥିବ।
ହଁ।
ହଁ
ଭଲ ଭଲ ସ୍ଥାନ ଯାକ ଅଛି ଆଉ।
ଭଲ ହିଁ କଣ ସେମିତି ଅଛି ଜାଗା ଟା କହିପାରିବେ କି?
ଜାଗା ଟା ମାନେ ଆମର ଏଇଠି ମାନେ ସହି ସ୍ତମ୍ଭ ଅଛି। ଯାହାକି ମାନେ ଉଁ ଉଁ ମାନେ ଯୋଉ ଆମର ସ୍ଵାଧୀନତା ଯୋଉ ଟାଇମ୍ ରେ ହେଲା।
ଆଜ୍ଞା।
ଦେଓଳ ସହି ସ୍ତମ୍ଭ ମାନେ ସେଠି ନଦୀ ଅଛି ସେ ପାଖରେ। ମାନେ ଇଂରେଜ ସହିତ ଲଢେଇ କରୁଥିଲେ। ଯୋଉ କି ଆମର ମାନେ ଓଡ଼ିଶାର ଇଏ ମାନେ। ସହିଦ୍ ବୀର ମାନେ। ସେମିତି ଜାଗା ଅଛି।
ହୁଁ ଉଁ। ବହୁଛନ୍ତି।
ଚବିଶ। ଚବିଶ ରେ ମାନେ ସ୍ଵାଧୀନତା ହେଇଥିଲା ଗାଁ ଟା ସେମିତି ମାନେ ଅଛି ଆଉ। ଆସିଲେ ଦେଖିବେ ଆଉ କେବେ।
ଆଚ୍ଛା ନିଶ୍ଚୟ ତ ଗୋଟେ ଆଉ।
ହଁ ଟାଇମ୍ ଯଦି ମିଳିବ ଆସିବେ ଆଉ।
ଓହୋ ଆଉ କିଛି ମନ୍ଦିର ଖନ୍ଦିର।
ମନ୍ଦିର ହଁ ଶିବ ମନ୍ଦିର ଅଛି ଆଉ ଏବେ ଏବେ ମାନେ ହନୁମାନ ମନ୍ଦିର ଟା ଟିକେ ନଥିଲା। ମାନେ ଏବେ ମଝିରେ ମାନେ ନୂଆରେ ଇଏ କରିଲେ ଆଉ।
ଆପଣ ଯାଆନ୍ତି ମନ୍ଦିରକୁ?
ହଁ ମନ୍ଦିର ହଁ। ମନ୍ଦିର ତ ଯାଇଥାଉଛି ମୁଁ। ହମୟ କାଢ଼ିକି ଯାହେଲେ ମଧ୍ୟ ଟିକେ କମ୍ ଯାଉଛି ମାନେ ସ୍। ପ୍ରାୟ ଯାଇ ନଥାଉଛି।
ଆଜି ସୋମ ବାରଟା ଥିଲା ଯାଇଥିଲି ନା କଣ। ଜାଣିନ୍ତି କି?
ଆଜି ହଁ ଆଜି ଯାଇଥିଲି ଟିକେ ଶିବ ମନ୍ଦିର ଟିକେ। ମାନେ ମାଙ୍କ ସହିତ ଟିକେ ଯାଇଥିଲି ତ?
ଯାଆନ୍ତି ଯାଆନ୍ତି।
ହଁ। ଯାଇକି ଟିକେ ଆସିଲେ ଆଉ।
ଶ୍ରାବଣ ମାସ ପଳେଇ ଆସିବ ଆ ସବୁ ଯିବେ ଆଉ କଣ ମନ୍ଦିର କୁ। ହୁଁ।
ଏବେ ଟିକେ ମାନେ ଏମିତି ଯଦି ବର୍ଷା ଫର୍ଷା ହବ। ସେତିକି ଖାଲି ଟିକେ ହଇରାଣ ନହେଲେ ମାନେ ଖରା ପରା ଯଦି ହବ ମାନେ ଆରାମସେ ଯାଇକି ଆସିହବ ଆଉ।
ହୁଁ। ଆପଣଙ୍କ ପାହାଡେ ବିିଚୁଳି କେମିତି ରହୁଛି?
ବିଜୁଳି ହଁ ହଁ ବର୍ଷା ଦିନରେ ତ ପ୍ରବଳ ବିଜୁଳି ହଉଛି ଆଉ। ତାମାନେ ବିଜୁଳି ପାଇଁ ଚାରୁ ଟିକେ ମାନେ ବହୁତ ଟିକେ ଅସୁବିଧା ହଉଛି ଆଉ। ମାନେ ପୁରା ଜଙ୍ଗଲ ଏରିଆ ଟା ନା ଆମର ଗାଁ। ହଁ ବଡ ବଡ ଗଛ ଯାଗ ଅଛି।
ପ୍ରୋବ୍ଲେମ ବହୁତ। ଯିବା ତାଠୁ
ହଁ ବିଜୁଳି ମାରିଥା ହଉଛି ଏମିତି ଗଛ ଗଛ ମାନେ ଗଛ ରେ ମାରିଗଲେ ମାନେ ଗଛ ଗଛ ଇଏ ଯାକ ଶୁଖା ଖି ଯାଉଛି ତା ମାନେ ଆଉ ଲୋକ ଫୋକ ମାନେ ଯୋଉ କାଠ ପାଇଁ ଯାଏ। ବୁ ଯାଇଥାନ୍ତି। ତାଙ୍ଗ ମାନଙ୍କୁ ଟିକେ ପ୍ରୋବ୍ଲେମ ଆଉ ମାନେ ପାଖାପାଖି ଯଦି। ବିଜୁଳି ମାନେ ପଡିବ ତ ସେ ଲୋକମାନୋନେ ମାନେ
ଗଛ ଗୁଡାକ ପଡିଯାଏ ତାହେଲେ ନା ବର୍ଷା ଦିନ ବିତ
ହଁ। ସେମିତି ଆଉ ଆଉ ଏବେ ତ ଆମର ବର୍ଷା ହେଇଛି। ମାନେ ଗାଁ ଲୋକ ଟା ଯାକ ମାନେ ସବୁ ଛତୁ ଫତୁ ବଡା ଛତୁ ତୁ ଏସବୁ କାଢେଇିବା ପାଇଁ ମାନେ ‌
ଏଇ ଋତୁରେ ଯୋଉ ବାହାରେ ବୋଡା ଛତୁ ଗୁଡାକ ଆପଣଙ୍କ ସେପଟେ ବାହାରେ।
କଣ କହିଲେ।
ବୋଡା‌ ଛତୁ।
ହଁ ହଁ ବଡା ଛତୁ ଏସବୁ ମାନେ ଏବେ ତ ମାନେ ବର୍ଷା ହେଇଗଲାଣି ନା। ବର୍ଷାରେ ସବୁ ବାହାରି ପଡୁଛି ଆଉ।
ହୁଁ ହୁଁ।
ହୁଁ। ତ ଲୋକମାନେ ଆଣି ଅ ମାନେ ଖାଇବା ପାଇଁ ଆଣୁଚନ୍ତି ଆଉ ବିକିବା ପାଇଁ ମଧ୍ୟ ଆଣୁଚନ୍ତି।
ହ
ସେମିତି ଆଉ।
ଏତେବେଳେ ବହୁତ ବାହାରେ ବୋଧେ ଆଉ।
ହଁ ଏବେ ବର୍ଷା ଦିନରେ ମାନେ। ହୁଁ ଜଙ୍ଗଲ ଛତୁ ଯାକ ମାନେ ବହୁତ। ବହୁତ ବା ମାନେ ବାହାରିବ ଆଉ। ଏବେ ଆଉ ଶ୍ରାବଣ ମାସ ମାନେ ଶ୍ରାବଣ ଛତୁ ଛତୁ ଟା ମଧ୍ୟ ବାରବ ଏବେ।
ଉଁ ହୁଁ।
ହୁଁ ବାହାରି ନାହିଁ କିନ୍ତୁ ବାହାରିବ। ଆଉ ଟିକେ ମାନେ ବର୍ଷା ପର୍ଷା ଯଦି ହବ। ତ ସେ ସବୁ ମଧ୍ୟ ବାହାରି ପଡ଼ିବ।
ଆଜ୍ଞା। ପରିବା ଚାଷ ଗୁଡାକ କରନ୍ତି ନା ନାଇଁ ଘରେ।
ପରିବା ଚାଷ ହଁ ହଁ ସେଇଟା ତ ମ ହେଇଯାଉଛି ଘରେ। ମାନେ ଖାଇବା ପାଇଁ ଏମିତି ପରିବା ଚାଷ ଯାକ ହେଇଯାଉଛି।
ଆଜ୍ଞା।
ହାଁ ଆପଣଙ୍କ ମାନେ ଅଞ୍ଚଳରେ କେମିତି କଣ।
ଆମ ଅଞ୍ଚଳ ରେ ସବୁ କଛି ଚାଷ ହୁଏ। ଧାନ‌ ମୁଗ ଆଖୁ। ପନିପରିବା ଯା ସବୁ ଯେତିକି ସବୁ ଜିନିଷ ସବୁ କିଛି ଚାଷ ହୁଏ।
ହଁ ହଁ।
ହୁଁ ବର୍ଷା ଋତୁ ଟାରେ ବହୁତ ଧାନ ଚାଷ ହୁଏ।
ହଁ। ହଁ ଭଲ ଆଉ ଚାଷ।
ଆଜ୍ଞା।
ବ ଚାଷ କରିଲେ ତ ଯାଇକି ମାନେ ହେଁ। ଓଡିଶ ରେ ବନା। ନହେଲେ ଖାଇବା କେମିତି ଆମେ ଚାଷ ଯଦି ହବ ନହିଁ ‌।
ଠିକ୍ ଠିକ୍ ହୁଁ।
ଅଁ। ହଁ
ବର୍ଷା ଋତୁ ଦ୍ଵାରା ଆମ ଆଡେ ତ ନେଟୱାର୍କ ର ବହୁତ ଅସୁବିଧା ରହୁଛି। ତାପରେ ଲାଇଟ ରେ ଅସୁବିଧା ଆଉ ଆଜ୍ଞା ଆଜ୍ଞା।
ହଁ ହଁ।
ବର୍ଷା ଟା ହେଲେ କରେ ରେଣ୍ଟ ବି ରହୁନି ତିନି ଚାରି ଦିନ ପର୍ଯ୍ୟନ୍ତ କଟି ଯାଉଛି। ତାପରେ ନେଟ ବି ଆସୁନି ଫୋନ ଫୋନ କିଛି ଦେଖି ହଉନି ବର୍ଷ ବର୍ଷା ପାଇଁ କୋଉଠି ବାହାରି ବି ଘରେ ବି କେତେବେଳେ କୋଉଠି ଫୋନ କରେଣ୍ଟ ନଥିଲେ କଣ ଚାର୍ଜ ବି କରି ହଉନି। ତାପରେ କରିଥିଲେ ନେଟୱାର୍କ ଅସୁବିଧା ରହୁଛି, ନେଟୱାର୍କ ବି ଆସୁନି।
ହଁ ହଁ ଏସବୁ ତ ମାନେ ବିଦ୍ୟାର
ହୁଁ ବର୍ଷ
ଠିକ୍ ଅଛି, ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ଆଉ
ଆଜ୍ଞା, ମତେ ବି ବହୁତ ଖୁସି ଲାଗିଲା, ଧନ୍ୟବାଦ।
ଠିକ ଅଛି।